ହ୍ୟାଲୋ।
ମୋ କଥା ଆପଣଙ୍କୁ କ୍ଲିଅର ଶୁଭୁଚି?
ଆଜ୍ଞା।
ନମସ୍କାର ଜୟ
ଜୟ ଜଗନ୍ନାଥ କୁହନ୍ତୁ ।
କେମିତି ଅଛନ୍ତି?
ଭଲ
କୋଉଠି ଆପଣଙ୍କ ଘର?
ସାଲେପୁର।
ରସଗୋଲା ଖାଉଛନ୍ତି?
ହଁ ସେମିତି ଆଉ । ଆପଣ ନାଇଁ ପଢାପଢି ସବୁ କମ୍ପ୍ଲିଟ ହେଇଚି ଏବେ ମ୍ୟାରେଜ୍ ହେଇଚି ଆଉ ।
କଣ ହେଇଚି?
ପଢାପଢି ସବୁ କମ୍ପ୍ଲିଟ ସରିଚି ଆଉ ବାକି ପ୍ଲସ ଟୁ କମ୍ପ୍ଲିଟ କରିଚି ହଉ ଏବେ ଗୋଟେ ମାସ ହବ ମ୍ୟାରେଜ ହେଇଚି ଆଉ।
ଓହୋ ଏବେ ଏବେ ରିସେଣ୍ଟ ମ୍ୟାରେଜ ହେଇଚି?
ଆଜ୍ଞା।
ଆଉ ଆପଣଙ୍କ ଘରେ କିଏ କିଏ ରହୁଚନ୍ତି?
ଆମ ଘରେ ଆମ ଶାଶୁ ଅଛନ୍ତି ଆଉ ଦେଢସୁର ଅଛନ୍ତି ଯାଆ ଅଛନ୍ତି ତାଙ୍କର ଦିଟା ଝୁଅ ଅଛନ୍ତି ଆଉ ମୋ ସ୍ଵାମୀ ମୁଁ ଆଉ ।
ଶଶୁର ଡେଥ?
ସେ ଡେଥ ହେଇଯାଇଛି ତାଙ୍କର ।
ଏ ଶାଶୁଘର ବି ସାଲେପୁର ।
ଆକ୍ଚୁଆଲି ଶାଶୁ ଘରଟା ହିଁ ସାଲପୁର କିନ୍ତୁ ମାନେ ଆମ ଘରଟା ମାନେ ସାଲେପୁର ଏରିଆରେ ଯାଉଛି ଆଉ ।
ଆପଣଙ୍କ ଘରେ କିଏ କିଏ ରହୁଛନ୍ତି?
ଆମ ବାପା ବୋଉ ଜେଜେମା ଅଛନ୍ତି ଆମେ ଦି ଭଉଣୀ ଗୋଟେ ଭାଇ ଆଉ ।
ଆପଣ ବଡ?
ନାଇଁ ମୁଁ ସାନ। ମୋ ଉପରେ ଜଣେ ବଡ ଭଉଣୀ ଅଛନ୍ତି ମୋ ତଳେ ବି ଗୋଟେ ସାନ ଭାଇ ଅଛି ।
ବଡ ଭଉଣୀ ମ୍ୟାରେଜ କରିସାରିଛନ୍ତି?
ନାଇଁ ବଡ ଭଉଣୀ ନା ଚାକିର କରିବା ପାଇଁ ପ୍ରିପାରେସନ ହଉଛନ୍ତି ।
ଭାଇ କଣ ପଢୁଛନ୍ତି?
ସେଭେନ୍ କ୍ଲାସ ରେ ପଢୁଛି।
ଛଉଛ।
ହଁ।
ଆଉ ଆପଣଙ୍କ ଘରେ ସମସ୍ତେ ଭଲ?
ହଁ ସମସ୍ତେ ଭଲ ଅଛନ୍ତି।
ବାପଘର ବି ସମସ୍ତେ ଭଲ ଅଛନ୍ତି?
ହଁ।
ମର ବି ଭଲ ଅଛନ୍ତି ମୋର ବି ଏବେ ରିସେଣ୍ଟଲି ମ୍ୟାରେଜ ହେଇଛି। ଆମ ଘର ଭୁବନେଶ୍ଵର ମୋ ଶାଶୁ ଘର ନିମାପଡା।
ଓ ହୁଁ।
ଆଉ ଆପଣଙ୍କ ହଜବେଣ୍ଡ କଣ କରନ୍ତି?
ସେ ଗୋଟେ କମ୍ପାନିରେ ଅଛନ୍ତି ଆଉ।
ଆଜ୍ଞା।
ଆପଣ ଘରଟା କଉଠି? ନାଇଁ ଏବେ ରିଶେଣ୍ଟଲି। ତ ମ୍ୟାରେଜ ହେଇଛି ଆଉ ଏବେ ଯାଇନୁ ଆଉ।
ହୁଁ କେବେ ମ୍ୟାରେଜ ହେଇଛି ଏ ବର୍ଷ?
ଏଇ ଗୋଟେ ମାସ।
ଉ ହୁ ନିୟୁ ମ୍ୟାରେଡ ଆମର ହଁ ଡିସେମ୍ବରରେ ମ୍ୟାରେଜ ହେଇଛି।
ଅ ହ। ଆପଣ ଙ୍କ ଘରଟା କୋଉଠି?
ଆମ ଘର ଭୁବନେଶ୍ଵର। ଆ ମୋ ଶାଶୁ ଘର ନିମାପଡା ପୁରୀ ଡିଷ୍ଟ୍ରିକ୍ଟ।
ଅ ହ। ଶାଶୁଘରେ କିଏ କିଏ ସବୁ ଅଛନ୍ତି?
ଶଶୁ, ଶଶୁର, ଦେଢଶୁର, ଯାଆ, ଝିଅରୀ। ହଜବେଣ୍ଡ ମୁଁ।
ଅ ହ।
ଆପଣଙ୍କ ଘରେ ଯେମିତି, ଆମ ଘରେ ସେମିତି, ଖାଲି ଆପଣଙ୍କର ଗୋଟେ ଝିଆରି ଏକ୍ସଟ୍ରା। ଆମର ଗୋଟିଏ ଝିଆରୀ ମୋର ଆଉ ଶଶୁର ଅଛନ୍ତି ଆଉ।
ଅ ହ। ସେ ଏପଟେ ସେପଟ ହେଇଯାଇଛି ଟିକେ ଆଉ ନା କ।
ଆଉ ଆମ ଘରେ ମୁଁ ଏକା ଆମ ଘରେ ଝିଅ ମୁଁ ଏକା। ଆଉ ଭାଇ କିଏ ନାହାନ୍ତି କି ଭଉଣୀ କିଏ ନାହାନ୍ତି।
ଅ ଗୋଟେ ଝିଅ ଗେଲ୍ହା ଆଉ।
ହୁ।
ଆଉ କଣ ଏବେ କଣ କରୁଛନ୍ତି ନା କଣ?
ଏ ବସିଥିଲୁ ଆଉ କଣ କରିବୁ ରୋଷେଇ କରିବୁ ଆଉ। ଆଉ ରୋଷେଇ କଣ ଆଜି?
ଆଜି ସେମିତି କିଛି ରୋଷେଇ ନାହିଁ।ଆ ସେମତି ପଖାଳ ବି ଅଛି କାଲି ଭାତ ରନ୍ଧ ଥିଲା ପଖାଳ ବି ଅଛି। ଆଉ ଆମ ସେ ଭାଣିଜୀ ଜଣେ ଆସିଛନ୍ତି। ସେଠି ଗୋଟେ ମାନେ କ୍ଲିନିକ ରେ ଗୋଟେ ଅଛନ୍ତି ତ ଆ ସେ ଆସୁଛନ୍ତି ଏଇଠି ମାନେ ପ ଘର ତ ତାଙ୍କ ଘର ଟା ବହୁତ ବଟା ହେଇଯାଉଛି ନା ଏଇଠି ମାମୁ ଘର ଟା ଏ ପାଖରେ ଅଛି।ଏଇ ଯୋଉ ସାଇ ସ୍ୱରିମନ୍ଦିର ପାଖରେ।
ଆଜ୍ଞା।
ଆଉ ସେ ଏଇଠିକି ଆସନ୍ତି ଖାଇ ପିଇକି ରୁହନ୍ତି। ଆଉ ସିଏ ଆସିବେ ତ ତାଙ୍କୁ ଟିକେ ଥଣ୍ଡା ଏ ଜର ହେଇଯାଇଛି।ଟିକେ ପ ପଖାଳ ଖାଇବେନି। ତ ମୋର ବି ଟିକେ ଥଣ୍ଡା ଦିହ ଅଛି।ମୁ ଟିକେ ଖାଇବିନି ଆମେ ମାଇଁ ଭାଣିଜୀ ଖାଇବୁ ଭାତ ରନ୍ଧା ହବ ଭାତ ବି ବସା ହେଇଛି।ଆଉ ଖାଲି କ ମାନେ କଖାରୁ ଡଙ୍କ ଯୋଉଟା ରାଇତା ହୁଏ ସେଇଟା ହିଁ ହବ ଖାଲି।
ଆଛା ଭଲ ଖାଇବା ଆଉ ପ୍ରୋଟିନ ଖାଇବା ସେ
ଆଉ ଗାଁରେ ରହିଲେ ତ ପ୍ରୋଟିନ ଖାଇବା ନିହାତି ମିଳିବ ଆଉ।
ଆଉ ଆଉ ତ ସବୁ ପରିବା ପତ୍ର ତ ଏବେ ଭଲ କଣ ବାହାରିଲାଣି କ ହ ଯିଏ ନିଜେ ଘରେ ତୋଳିକି ଆଣିକି ଖାଇବ ସେଇଟା ହିଁ ପରଫେକ୍ଟ। ଆଉ ନହେଲେ ହାଟରୁ କିଣିକି ଆଣିବ ସେ ଇଞ୍ଜେକ୍ସନ ଦିଆ ସେ ଇଏ
ଆ ହଉ ଆଜି ଆଜିକାଲି ଜନସଂଖ୍ୟା ଯେତିକି ବଢ଼ିଲେଣି ଆଉ ତାଙ୍କୁ ଖାଇବାକୁ ତ ପୁଣି ଜିନିଷ ତ ଦରକାର ନା ଆଉ ଏତେ
ହ ଆଉ ଆପଣ କଣ ଖାଇଛନ୍ତି ସକାଳୁ?
ସକାଳ ଖିଆ ହେଇଛି କି ପଖାଳ ଭାତ ଆଳୁ ଭର୍ତା ମୀଶ୍ଚର ଏମିତି ଖିଆ ହେଇଛି ଆଉ। ସେ ସେ ଭାଇ ଆଉ
ଖରାବେଳ ହେଇଛି।
ନାଇଁ ଥଣ୍ଡା ପାଗ ଦେଇଛି କିନ୍ତୁ ମତେ ହିଁ ଗରମ ଲାଗୁଛି।
ଆଉ ବର୍ଷା ହଉଛି ନା ନାଇଁ?
ଏ ସକାଳୁ ବର୍ଷା ହଉଥିଲା ଏବେ ଟିକେ ପାଗ ପୁରା ଟିକେ ଛାଡି ଯାଇଛି। ମୁଁ ଟିକେ ଫର୍ଚା ବି ଦେଖା ଯାଉଛି।ଟିକେ ଏତେ ମେଘ ବି ନାହିଁ।
ଆଉ ଆପଣ କୁଆଡେ ପୁଜାକୁ ଗଲେଣି ନା ନାହିଁ।
ହୁଁ ବାହାଘର ତ ମାସେ ହେଲା ତ ଏଇଟା ତ ଯାହାବିହେଲେ ଗାଁ ଟା ନା। ଆଉ ଗାଁରେ ଆମେ ତ ସମସ୍ତଙ୍କୁ ନେଇକି ଅଡିବା ଆଉ ସମସ୍ତେ ଏଇନା ଟିକେ ଗଲେ କାଳେ କିଏ କଣ କହିବ
ବୁଲିକି ଆସିବ।
ଏଇନା ପା କଣ ବାହାଘର ବର୍ଷେ ଯାକେଁ ଯିବନି ବା ମନ୍ଦିର?
ଶିବ ମନ୍ଦିର ଜୀବନିନା ଆଉ କୋଉ ମନ୍ଦିର ଯିବନି କି ହ
ମୁଁ ଜାଣିନି କିନ୍ତୁ ଏଠି ସମସ୍ତେ କହିଲେ କି ବର୍ଷେ ନ ହେବା ଯାକେ ଯାଆନ୍ତିନି ମନ୍ଦିର।
ମନ୍ଦିର ଯାଆନ୍ତିନି। ଶିବ ମନ୍ଦିର ଆପଣ ନିଉ ମ୍ୟାରେଡ୍ ନା ଆମର ବି ସେମିତି ଶିବ ମନ୍ଦିର ଯିବନି ଜଗନ୍ନାଥ ମନ୍ଦିର ଯାଇକି ଆସ ରଥଯାତ୍ରାକୁ ଯାଅ ରଥ ଛୁଇଁକି ଆସ ଭଲ। ନିଉ ମ୍ୟାରେଡ୍ ନା ସେଥି ପାଇଁ ଆଉ।
ମତେ ତ ମନା କରିଥିଲେ କଣ ଯି ଯିବନି କୋଉ ଠାକୁରଙ୍କ ପାଖକୁ
ନୁଆ ବାହା ହେଇଛନ୍ତି ଆମର ଏ ପରିସ୍ଥିତି ସେମିତି ଆରେଞ୍ଜ ମ୍ୟାରେଜ୍ ନା ଲଭ ମ୍ୟାରେଜ୍?
ଲଭ୍ ମ୍ୟାରେଜ୍।
ହଁ।
ମାନେ ବା ବାହା ହେବା ପାଇଁ ଯେତିକି ମାନେ ଭାବନ୍ତି କି ଯୋଟା ବାହା ହେଲେ ମାନେ କିଛି
ଭଲ କିନ୍ତୁ ସେଟା ବାହାଘର ପରେ ସମସ୍ତେ ଜାଣନ୍ତି ଯେ କଷ୍ଟ କଣ।
କଷ୍ଟ କଣ ଆଉ ମାନେ ଇଚ୍ଛା ହୁଏ ନା ମାନେ କିଛି ଇଏ କରିବା ପାଇଁ ଏଥି ଖାଲି ସବୁଠୁ ଅନ୍ଧା ଦେଖାଯାଏ ଖାଲି ଗୋଟେ ଜାଗାରେ ବସିଲି ମୁଣ୍ଡରେ ଖାଲି ପର୍ସିଥିବ ଯେ ମାନେ କଣ ଥିଲି କଣ ହେଇଗଲି।
ହଁ ଖାଇ ଖାଇବା ଏ ଯୋ ଘରେ କଣ ହ? ମା ରୋଷେଇ କରିଦେଲେ ଟିକେ ସାହାଯ୍ୟ କରିଦେଲେ ବସିକି ଖାଇଲ ଇଏ କଲ ଦେହ ଖରାପ ହେଲେ ମା ବାପା ସବୁ ପାଖରେ ଥିବେ। ଏଇ ଯେ ଇ ଦେହ ଖରାପ ହେଲେ ବି କରିବାକୁ ପଡିବ ଇଏ ଭଲ ବି କରିବାକୁ ପଡିବ। କଥା ସବୁ ଶୁଣିଚୁ।
ନାଇଁ ଏତିକି ମାନେ ଅଛି ଭଗବାନ ମତେ ଦେଇଛନ୍ତି। କି ମୋର କିଛି ହେଲେ କାହାର କିଛି ହଉ କି ନ ହଉ ମୁଁ ହଜବେଣ୍ଡ ଯିଏ ଆଉ ମୋ ଶାଶୁ ଯିଏ ତାଙ୍କ ମାନେ ମୁଣ୍ଡ ଖରାପ ହେଇଯିବ ମାନେ ମୁ ଟିକେ ଶୋଇପଡିବି ମୋତେ ଟିକେ ନ ଯଦି ସେଏପଟ ସେପଟ ହେଲା ମୁଁ ଟିକେ ହେଇଯିବି। ତ ସିଏ ପରା ନର୍ଭସ ହେଇଯାଇ ଏତିକି ତାଙ୍କର ଭଲ ପାଇବା ଅଛି ମଁ ଶାଶୁ ମୁଁ ତ ଜାଣିନି ନୂଆ ହେଇଛି କି ଇଏ ଇଏ କଣ କିନ୍ତୁ ମାନେ ଆମ ଯୋଉ ବଡ ଯାହା ଅଛନ୍ତି ତାଙ୍କଠାରୁ ମତେ ଅଧିକା ଗେଲ କରନ୍ତି।
ଯାଆ ଭଲ?
ହଁ ସିଏ ବି ଭଲ କିନ୍ତୁ ମୁଁ କହୁଛି କି ମୁଁ ମୋ ପାଇଁ। ହଁ ଆଉ ଦେଖ ଯାଆ ବି ଯ ହେଲେ ବି ଯାଆ ତାଙ୍କର ବି ଦୁଇଟା ଝିଅ ଝିଅ ନା ସିଏ ତାଙ୍କୁ ଯେତିକି ସପୋର୍ଟ ଦେବେ ଆଉ କଣ ମତେ ସେତିକି ଦେବେ କି। ସିଏ ଚାହୁଁଥିବେ କି ଗୋଟେ ମୋର ଗୋଟେ ନୂଆ ଭଉଣୀ ଆଇଛି। ଏଇଟା କରିବେ ସେଇଟା କରିବ ଯୋଉଟା କି ମୁଁ କରିପାରୁନଥିବି।
ହୁଁ ହୁଁ ହ।
ଆଉ ସବୁ ଯା କଣ ସମାନ ହେଇଯଉ କଣ
ମନରେ କଣ ଅଛି ତାଙ୍କ ମନରେ କଣ ସେମ ଥିବ କି।
ହଁ।
ଯିବୁ ନା ମୋର ବି ଯା ଅଛି ସେ ଏତେ ବି ମିସିଙ୍ଗି ନୁହଁ ମୁଁ ଯେତିକି କଥା ସି ନାଇଁ ଏତେ ମିଶିକି ନୁହଁ ସତ କଥା ତ ଆଉ।
ମାନେ ତମେ ଯେ କହିବ ସିଏ ତାହେଲେ ସେତିକି କହିବେ ମୋର ସେତିକି ବି ନୁହଁ। ହେଲେ ଦଶ ପଦରେ ପଦେ ଭାଇ।
ଆମର ବି ସେମିତି। ବହୁତ କମ କଥା ହେବେ କାହା ସହ ମିଶିବେନି ଦେଖ ତାଙ୍କ ସ୍ଵାମୀ ସହ ଯେତିକି ମିଶିବେ ମିଶିବେ ଆଉ ତାଙ୍କର ମାମା ଆଜି ଆମର ସମସ୍ତେ ବାହା ହେଇକି ଆସନ୍ତି। ଜାଣନ୍ତି ଯେ ହଣ ଖୁସିରେ ଗୋଟେ ବାପା ମା ପାଇଲୁ ଗୋଟେ କଣ ଭଉଣୀ ଟେ ଯାହା ହେଲେ ବି ବଡ ଯାଆ ସେ ବଡ ଭଉଣି ଭଳି ଚଳିବା କଥା।
ଆମେ ଭାବୁ କି ନାଇଁ ଆମର
ଗୋଟେ ଯାହା ହଉ ଆମେ ବାପା ମା ଏତେ କଥା କହୁଥିଲେ ଏତେ ଇଏହୋଉଥିଲେ ଏବେ ସେଇଟା କୁ ଶାଶୁର ହେଲେ ଏଇଆ କରୁ ଦେଖବ ତାର ଓଲଟାଟା ହିଁ ହେଇଯାଏ।
ହ ସେଇଟା ପୁଣି ଯଦି ଦୁଃଖରେ ମନ ମନା କିମ୍ୱା ପାଟିରୁ ବାହାରି ପାଡିବ ଘରେ ବି ମନ ଦୁଃଖ କରିବେ। ବାପା ମମିଙ୍କ ମନକୁ ବି ତ ଦୁଃଖ ହବ ନା ଏଥିରେ ସବୁ କିଛି ସଲା ଭଉଣୀ ପଡୁଛି ବାପା ମାଁଙ୍କୁ ଦେଖିବାକୁ ପଡୁଛି ସେଆଡେ ଶାଶୁ ଶଶୁରର କଣ ଅନୁଭ କରିବୁ।
ଆଉ କଣ ବାହାଘର ହେଇଯାଇଛି ଆଉ କଣ କରିବା ତ ପଛକୁ ତ ଫେରି ହବନି ନା।
ଝିଅମାନଙ୍କ ଭାଗ୍ୟ ହିଁ ବହୁତ ଖରାପ। ହାଲ।
ଭାଗ୍ୟ ଖରାପ ନାହିଁ। ଝିଅମାନଙ୍କ ଭାଗ୍ୟ କଣ ପୁଅମାନଙ୍କ ଭାଗ୍ୟ ସେଟା ଭାଗ୍ୟ ଖରାପ ନଥାଏ। ମାନେ କିଛିଟା ଥାଏ କି ଝିଅମାନଙ୍କୁ ଯଦି ସପୋର୍ଟ ଯଦି କିଛିଟା ମିଲିଅ ଦେଖ ମଣି ମଣିଷ ମାନେ ହିଁ ମଣିଷର ସପୋର୍ଟ ନିଁ ନିଅନ୍ତି ଆଉ ଯଦି ଆମର ଯଦି ଲାଇଫ ପାର୍ଟନର ଯଦି ସିଏ ଯଦି ଆମକୁ ସେତିକି ଯଦି ସେତିକି ଚିହ୍ନିଥିବ ଜାଣିଥିବ। ସେତିକି ଆମ ପ୍ରତ୍ୟେକ କଥାରେ କି ନାଇଁ ଆମ ବୁଦ୍ଧି ଥିବ କି ନାଇଁ ଏଇଟା। ସେ ଠିକ କରୁଚି କି ଏଇଟା ଭୁଲ କରୁଚି ତାକୁ ଠିକ ବାଟରେ ନବି। ଯଦି ସିଏ ଯେତେ ବୁଝିଗଲେ। ତାହେଲେ ଆଉ କାହାର ବି ଦରକାର ନାହିଁ ଆବଶ୍ୟକ ଆଉ ମୋ କତିରେ ମୁଁ ଯଦି ମୁଁ କହୁଚି ମତେ କିଏ ବୁଝୁକି ନ ବୁଝୁ ମୋ ସ୍ୱାମୀ ବୁଝନ୍ତି ମୋ ଶାଶୁ ବୁଝେ।
ଆଜ୍ଞା ହଁ ଆପଣଙ୍କ ସହିତ କଥା ହେଇ ବହୁତ ଭଲ ଲାଗିଲା।
ହଁ ମତେ ବି ବହୁତ ଭଲ ଲାଗିଲ କି ଏତେ ଇଏ ଲାଗିଲା ଗୋଟେ ମନ ଖୋଲି କିଛି କହିହେଲା।
ଆଜ୍ଞା ହଉ ତାହେଲେ ପୁଣି କଥା ହବା।
ଆଜ୍ଞା, ଜୟ ଜଗନ୍ନାଥ।